ହୁଁ ହୁଁ
କଣ କରୁଛ।
ଶୁଭୁନି ତମ କଥା।
ମୁଁ କଇଲି ଏଠି ବସିଛି ତୁମେ କଣ କରୁଛ।
ଶୁବୁନି ଶୁବୁନି ଜୋରେ କୁହ।
ହାଲୋ।
ହାଲୋ।
ହାଲୋ ଶୁଭିଲା କି।
ହଁ ଏବେ ଶୁଭିଲା।
ଉଁ।
କଣ କରୁଚ।
ଆରେ ତମ କଥା କିଛି ଶୁଭୁନି?
ମାଇକ୍ ପାଖରେ ଦେଇ କଥା କୁହ?
ଆରେ ଶୁଭୁନି କଥା ହଁ ଏବେ ଶୁଭିଲା।
ସେ
ହଁ ଶୁଭୁଛି ଯେ କଥା କଟି କଟି ଆସୁଛି ନେଟୱାର୍କ ନାହିଁ ନା କଣ?
ବର୍ଷା ହଉଚି ତ ନେଟୱାର୍କ ଆସୁନି।
ତୁମ ଭୟସ ଶୁଭୁନି କଣ ଇୟର ଫୋନ୍ ଲଗେଇଛ?
ହଁ ଇୟରଫୋନ ହିଁ ଲଗେଇଚି।
ଆଉ କିଛି ସାଉଣ୍ଡ ଅସୁନି ତମର।
କାହିଁକି ହ୍ୟାଲୋ।
ହଁ ଏବେ ଶୁଭିଲା। କୁହ କଣ କରୁଛ?
ବର୍ଷା।
ତମ ଶୁ କିଛି ବୁଝା ପଡୁନି ତମ କଥା ତମେ ଖାଲିରେ ନହେଲେ କଥା କୁହ?
ମୁଁଏବେ ଖାଲିରେ କଥା ହଉଛି।
ତାହେଲେ ତମେ ଇଅର ଫୋନ୍ ଲଗେଇନଥିଲ ସେତେବେଳେ।
ହୁଁ।
ତମ କଥା ହିଁ କିଛି ଶୁଭୁନି ମୋ ମାନେ କ୍ଲିଅର ଆସୁନି।
ଆରେ ବର୍ଷା ହଉଚି ତ ସେଥିପାଇଁ ନେଟୱାର୍କ ଇସୁ।
ହଁ ଏବେ କିନ୍ତୁ କ୍ଲିୟର ଶୁଭିଲା ତୁମର ସାଉଣ୍ଡ ଆସୁନି ନେଟୱାର୍କ ଠେଇଁ କଣ? ତମ ସାଉଣ୍ଡ୍ ଆସୁନି?
ଓହୋ ଏବେ ଏବେ ଆସିଲା କି ମୋ ସାଉଣ୍ଡ ଟା?
ହଁ ଏବେ ଆସିଲା, କଣ ଖାଇଲ?
ମୁଁ ଚିକେନ୍ କଷା।
ଚିକେନ୍ କସା?
କଙ୍କଡ଼ା।
ଚିକେନ ପକୋଡ଼ା?
ହଁ।
କଣ ନିଜେ ତିଆରି କରିଥିଲ ନା କଣ ବା?
ନା ନା ଦୋକାନରୁ ଆସିଥିଲା।
ଓହୋ ଏଇ ଯୋଉ ବର୍ଷା ପାଗ ହଉଛି ତାହେଲେ ଚିକେନ ପକୋଡା ବଢିଆ ଆଉ।
ଶୁଭୁନି ତମ କଥା ଟିକେ ଜୋରରେ କୁହ?
ତମକୁ ଚିକେନ୍ ପକଡା ଆସେକି?
ହଁ ମତେ ଆସେ।
ତମେ କୋଉଥିରେ କଥା ହଉଛି ଇୟର ଫୋନ ୟୁଜ୍ କରୁଛ ନା କଣ?
ଖାଲିରେ କଥା ହଉଛି ବା।
ଏବେ କେମିତି କ୍ଲିଅର ଶୁଭୁଚି, ଆଉ ତାପରେ କଣ ସାଉଣ୍ଡ ଧୀରେ ଧୀରେ ପଳଉଛି। ତମ ପାଖରେ ରହି କଥା କହୁନ? ହଁ
ହଁ ଏବେ ଶୁଭିଲା କି ମୋ
ହଁ ଏବେ ଶୁବିଲା।
ହ
ହଁ ମୁଁ ତମକୁ ଶିଖଉଛି କେମିତି କ୍ରିସ୍ପି ଚିକେନ ପକୋଡା କରିବ ହେଲା? ଫାଷ୍ଟ ଗୋଟେ ଉଁ ଯୋଉ ବାଉଲରେ କ କଞ୍ଚା ଲଙ୍କା ଗୁଣ୍ଡ ଯୋଉ ଲଙ୍କା ପାଉଡର ନବ ତାପରେ ଲୁଣ ଆଉ ସେଥିରେ ଟିକେ ତେଲ ପକେଇବ। ତାପରେ ସେଥିରେ ଟିକେ ଦହି ପକେଇବ। ଦହି ପକେଇ ସାରିଲା ପରେ ଯୋଉ ଚିକେନ ପିସ୍ ଗୁରା ସବୁ ସେଥରେ ପକେଇବ। ତାପରେ ସେଥିରେ ଲୁଣ ପକେଇବ ଜିରା ଗୁଣ୍ଡ ତାପରେ ଜିରା ଗୁଣ୍ଡ ଅମ୍ ଆଉ କୋଉ ଗୁଣ୍ଡ ପକାନ୍ତି? ଲଙ୍କ ହଁ ଧନିଆ ଗୁଣ୍ଡ ଏସବୁ ମସଲା ସବୁକେଇବ ତାପରେ ଲଙ୍କାକୁ ଛୋଟ ଛୋଟ କାଟିଦବା ତାପରେ ଧନିଆ ପ ପ୍ର ପକେଇବ ସେଥିରେ ତାପରେ ଲାଷ୍ଟ ଏଗୁଡା ସବୁ ଗୋଳେଇ ଦବ। ଗୋଳେଇ ସାରିଲା ପରେ ସେଥିରେ ଅଦା ରସୁଣ ପେଷ୍ଟ ପକେଇବ ତାପ ଲାଷ୍ଟକୁ ଲେମ୍ବୁ ବି ଚିପୁଡି ଦବ। ତାପରେ ସେଥିରେ ସେଇଥିରେ ତାକୁ ଗୋଳେଇବ ଗୋଳେଇ ସାରିଲା ପରେ ସେଥିରେ କୋରନଫ୍ଲୋର ପାଉଡର ଆଉ ବେସନ ଟିକେ ପକେଇବ ଆଉ ସବା ଏଇ ସବୁ ବେସନ ଗୋଳେଇ ସାରିଲା ପରେ ସବା ଲାଷ୍ଟ କୁ ଦିଟା ଅଣ୍ଡା ଫଟେଇକି ପକେଇବ। ବାସ୍ ତାକୁ ଏବେ ଘାଣ୍ଟି ଚାଲି ମ୍ୟାଗିନେଟ୍ କରିବାକୁ ଥୋଇଦବ। ଦଶ ପନ୍ଦର ମିନିଟ ରହିଲା ପରେ ତେଲ ହେଲେ ଯୋଉ କରେ ଇରେ ତେଲ ପକେଇବ। ତେଲରେ ପକେଇ ତାକୁ ଛାଣିବ ରେଡି ହେଇଗଲା ଆ ବହୁତ ଟେଷ୍ଟେ ଚିକେନ ପକୋଡା ଆଉ ଲାଷ୍ଟକୁ ସସ୍ ଲଗେଇକି ଖାଇବ ଆଉ।
ଆ ସମସ୍ତେ ତ ପିଆଜ ଦେଥିବ ଆଉ।
ହଁ ପୁରା ଟେଷ୍ଟି ଲାଗିବ।
ଆଉ ଭିତରୁ କଣ ଆସେ?
ରବିବାର ଦିନ ଏଇଟା କରିବ ଆଉ।
ହଁ।
ଆଉ ରାତିରେ ରୋ ରାତିରେ ରୋଷେଇ କଣ ଆଜି?
ରାତି ରେ ଆଜି ଚିକେନ କଷା।
ଚିକେନ କକ ଚିକେନ କଷା, ଭାତ ନା ରୁଟି?
ରୁଟି।
ଆରେ ବାଃ ତ ବଢଆ ଖଇଆ।
ହୁଁ ମୁଁ କହିଲି ଆଉ କଣ ସବୁ ଆସେ?
ଆଉ କଣ ଏମିତି ଅଣ୍ଡା ଆସେ ଆଳୁ ଭଜା ଆସେ।
ଆଉ ଗୋଟେ ନୂଆ ରେସିପି କହିବି ତାକୁ ଟ୍ରାଏ କରିବ ପରଟା ନହେଲେ ରୁଟିରେ ଭଲ ଲାଗିବ ଖାଇବାକୁ। ହ
ହଁ କୁହନ୍ତୁ।
ଫାଷ୍ଟ ଗୋଟେ ତେଲ ନବା କରେେଇରେ ତେଲ ଗରମ କରିବା। ତେଲ ଗରମ କରି ସାରିଲା ପରେ ସେଥିରେ ଗୋଟା ଜିରା ପକେଇବା ଫୁଟଣ ଆଉ ପିଆଜ କୁ କ କଟ କରି କାଟି ତାକୁ ପକେଇଦବା ହେଲା।
ହୁଁ।
ପିଆଜ କ ପକେଇଦବା।
ହୁଁ।
ପକେଇ ସାରିଲା ପରେ ସେଥିରେ ଲାଷ୍ଟକୁୁ ଲଙ୍କାଗୁଣ୍ଡ ଟମାଟୋ ଏସବୁ ପକେଇକି ତାକୁ ଭାଜିବା। ତାପରେ ଆଉ ସାଇଡ୍ ରେ ଆମେ ଆଳୁକୁ ଆଳୁକୁ ଲମ୍ବା ଲମ୍ବା ଭାବରେ କାଟିବା କାଟି ସାରିଲା ପରେ ସେଇଥିରେ ପକେଇଦବା ତାକୁ ଭାଜିବା। ଲୁଣ ହଳ ଦି ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ସବୁ ମସଲା ପକେଇ ତାକୁ ଘାଣ୍ଟିବା। ଲାଷ୍ଟକୁୁ ଘାଣ୍ଟି ସାରିଲା ପରେ କିଛି ସମ ପରେ ଦିଟା ଅଣ୍ଡା ଆଣି ପକେଇବା ତା ଭିତରେ। ଡାହାଣି ପକେଇ ତାକୁ ପୁଣି ପକେଇବା ତାକୁ ଘାଣ୍ଟିବା ଘାଣ୍ଟିଲା ପରେ ଲାଷ୍ଟ ଯେତେବେଳେ ମାନେ ହେଇଯିବ ଅଣ୍ଡା ଯେତେବେଳେ ହେଇଯିବ ଭୁଜିଆ ଟାଇପର ସେଥିରେ ଯଦି ତମେ ଚାହିଁବ ଗ୍ରେଭି ରଖିବା ଗ୍ରେଭି ରଖିବ ନହେଲେ କଷା ଟାଇପ ର କରିବ ଆଉ। ଏଇଟା ତମର ହେଇଗଲା ଅଣ୍ଡା ଭୁଜିଆ।
ହୁଁଁ।
ଅଣ୍ଡା ଆଳୁ ଭୁର୍ଜି ପୁରା ସୁଆଦିଆ ଲାଗିବ।
ସେଇଥିରେ ପଖାଳ ବି ଖାଇବ ନା?
ହଁ ପଖାଳ ଖାଇବ ଯୋଉ ବର୍ଷା ପାଗ କହୁଛି ବର୍ଷ ପାଗ ହୋଉଛି ତ ମୁଁ ସେଥିପାଇଁ କହିଲି ପରଟାରେ ଖାଇବ।
ଆଳୁ ପରଠା ଆସ
ଆଉ? ଆ ଉପରଟା ନା ଆସେନି। ଆଳୁ ପରଟା ମୋତେ ଆସେନି। ହ୍ୟାଲୋ। ଶୁବୁନି। ଆଉ ଗୋଟେ ନୂଆ ଡିସ୍ ଆଉ ଗୋଟେ ଆଉ ଗୋଟେ ଆ ନୂଆ ଡିସ୍ ଶିଖିବ? ହ୍ୟାଲୋ। ସାଉଥରେ ସେଇଟା ଭଲ ସେ କର ସାଉଥ ରେ ସେଇ ଡିସ୍ ଟାକୁ କରନ୍ତି ତମେ ଟିକେ ଟ୍ରାଏ କରିବ ଆଉ।
ବୁଝିପାଇଲ? ହ୍ୟାଲୋ।
କଣ?
ତମ କଥା କିଛି ଶୁଭୁନି।
ହ୍ୟାଲୋ।
ହଁ ଏବେ ଶୁଭିଲା।
ହଁ ଏବେ ସେଇଟା କୁହ ସେଇ ଯୋଉ ଇଏଟା ରେସିପି ଟା।
ହଁ ଫାଷ୍ଟ ଗୋଟେ ତେଲ ଗରମ କରିବ। ଆମର ଯୋଉ ଇଟିଲି ଛଣା ହୁଏ। ଇଟଲି ଇଟିଲି ଛଣା ହୁଏ କହୁଚି ଆମର ଯୋଉ ଇଟିଲି ହୁଏ
ହଁ।
ଇଟିଲିକୁ ଯେମତି କରିବା କଥା କରିବ ତାପରେ ସେ ତେଲ ରେ ଇଟିଲିକୁ ପକେଇଦବ।
ହଁ।
ତାପରେ ତେଲରେ ଇଟିଲି ପକେଇ ସାରିଲା ପରେ ସେଥିରେ ଅଣ୍ଡା ଚାରିଟା ପକେଇବ।
ହଁ। ହଁ।
ଅଣ୍ଡା ଆଉ ଇଟିଲିକୁ ପୁରା ଭାଜିବ ସେ ପୁରା ଭୁଜିିଆ ଭଳିଆ ଯେମିତି ଦେଖ ଯିବ ତାପରେ ସେଥିରେ ପିଆଜ ଓ ଲଙ୍କାଗୁଣ୍ଡ, ଧନିଆ ପତ୍ର ଆଉ ହଳଦୀ, ଲୁଣ ସବୁ ସ୍ଵାଦ ଅନୁସାରେ ଏସବୁ ପକେଇ ତାକୁ ଘାଣ୍ଟିବ। ପାଞ୍ଚ ଦଶ ମିନିଟ୍ ତାକୁ ଘାଣ୍ଟିବ ଯେମିତି ନାଲିଆ ରଙ୍ଗର ହେଇଯିବ। ନାଲିଆ ରଙ୍ଗର ହେଇଗଲା ପରେ ସେଟା ଗୋଟେ ଉପମା ଟାଇପ ର ଦେଖାଯିବ।
ହୁଁ।
ତାକୁ ଟେଷ୍ଟ କରି ଖାଇବ ଦେଖିବ ଭଲ ଲାଗିବ ଏଇଟା ସାଉଥ ର ଗୋଟେ ଡିସ୍ ଟା।
ହୁଁ। ଏ ଆଇଟମ୍ ନାଁ କଣ?
ଆଇଟମ୍ ନା ହୋଉଛି ସ୍ପାଇସି ଇଟଲି ଏଗ ଫ୍ରାଏ।
ହୁଁ ବା।
କଣ?
ମୁ କହିଲି ତୁମେ ତ ବହୁତ କିଛି ଶିଖିଛ।
ହଁ ଏମତି ୟୁଟ୍ୟୁବ ଦେଖି ଶିଖିଦବା କଥା ଆଉ।
ଆଉ ଗୋଟେ ସବୁଠୁ ଇଜିଏଷ୍ଟ ମାନେ ଉଁମ୍ ଗୋଟେ ରେସିପିଟା କୁହାଯାଏ। କି ମୁଁ କାଲି ବନେଇ ଖାଇପାରିବି।
ଲେମ୍ବୁ ପାଣି ପିଇଦିଅ।
ଏଟା ପିଇବା କଥା କହିଲେ ଖାଇବା କଥା ମୁଁ କୋହୁଚି।
ଖାଇବା ହେଲେ ସ୍ପୁ ଗୋଟେ ବଢିଆ ଫ୍ରାଏଡ ମ୍ୟାଗି କୋହୁଚି ଖାଅ ଉଁ କରିବ ଫାଷ୍ଟ ରୁ ହେଲା ତେଲରେ ଅଣ୍ଡା ତାକୁ ଭୁଜିଆ ଭଳିଆ କରିଦବ ଉ ଲଙ୍କାଗୁଣ୍ଡ, ଲୁଣ, ଇଏ ଲଙ୍କା, ପିଆଜ, ସବୁ ପକେଇକ ଭୁଜିଆ ଭଳିଆ କରିଦବ।
ଅଁ।
ତାପରେ ଭୋଜିଆଗୁଡାକୁ କରଲା ପରେ ମ୍ୟାଗିକୁୁ ଆମେ ସିଜେଇକି ରଖିଥିବା ଯୋଉ ମେଗି ଟାକୁ ସେଥିରେ ପକେଇକି ଘାଣ୍ଟି ଦବା ଓ ଆମର ଫ୍ରାଏଡ୍ ମ୍ୟାଗି ରେଡି ପୁରା ଟେଷ୍ଟି ଲାଗିବ।
ମୁଁ ସସ୍ ଦରକାର ନାହିଁ କି ମସଲା ଦର-କାର ନାହିଁ?
ହଁ ମସଲା ପକେଇବ ମ୍ୟାଗି ମସଲା ପକେଇବ ମ୍ୟାଗି ମସଲା ତ ମ୍ୟାଗିରେ ମେନ୍ ନା ଆଉ କିଛି ମସଲା ଦରକାର ନାହିଁ ତମର।
ଅହଁ ମୁଁ ଏଟା ବି ତ ସବୁଠୁ ଇଜିଏଷ୍ଟ ମାନେ ରେସିପି ତମର।
ହଁ ଆଉ କଣ ତମେ ଶିଖିଚ କି ଇଜିଏଷ୍ଟ?
ସିକିନି ଆଳୁ ଭଜା ଶିଖିଚି।
ହଁ ଆଳୁ ଭଜା ତ ଲେଟରେ ହବ ପନ୍ଦର କୋଡିଏ ମିନିଟ୍ ଲାଗିବ ମେଗି ତାଠୁ ଜଲଦି ହବ।
ଦଶ ମିନିଟ ଲାଗେ। ତମର ଆଜି ଡିନର କଣ ଅଛି?
ଆଜି କଣ କେଜାଣି ମୁଁ ଜାଣିନି ମାଛ ସକାଳେ ହେଇଥିଲା ଆଜି ରାତିରେ କଣ ହେଇଥିବ ଆଉ।
ଉଁହୁଁ।
ତାହେଲେ ତମଆଡେ ଆଜି ନେଟୱାର୍କ ନାହିଁ ବର୍ଷା ପବନ ଜୋରେ।
ହଁ ତମ ଆଡେ ବର୍ଷା ଆଜି ହେଇନି କି?
ନା ଏପଟେ କାଇଁ ବର୍ଷା ଉଠେଇଥିଲା ଯେ ଏତେ ବେଶୀ ହେଇନି।
ଉହୁଁ।
ଆଉ ଲାଇନ୍ ବି ଅଛି ନେଟୱାର୍କ ବି ଅଛି।
ନାଇଁ ଆମର ଏପଟେ ବୋହୁତ ଜୋରେ ବର୍ଷା ହେଇଚି ପା ସେଥିପାଇଁ ନେଟୱାର୍କ ଇସୁ ଅଛି।
କଣ କଣ ହଁ ବର୍ଷା ଜୋରେ ହେଇଚି ନା ତମ ଆଡେ ଠିକ କଥା। ଆଉ ଘରେ ସମତେ ଖାଇସାରିଲାଣି?
ହାଇଁ ଖାଇନାହାନ୍ତି ଲେଟରେ ଖାଇବେ ଆଉ।
ଓହୋ ତମର ଚିକେନ କଷା ରେଡି ହେଇଗଲାଣି ନା ଆଉ ଗଲେ କରିବ?
ନାଇଁ ନାଇଁ ଚିକେନ କଷା ହୋଉଚି।
ଉଁ ହୁଁ। ହୋଉ ତାହେଲେ ଆଉ ଏବେ ତ ସମୟ ହୋଇଯାଇଚି ଆଉ କଥାହବା।
ହୋଉ ଠିକଅଛି।
ରହୁଚି।